ଅଛି ଠିକ୍ ଅଛି ଆସ। ତେଣୁ ଆ ରହସ୍ୟମୟ ପଦ୍ମନାଭ ସ୍ଵାମୀ ମନ୍ଦିରଙ୍କ ବିଷୟରେ କିଛି ତୁମେ ଜାଣିଛ?
ହଁ କିଛିଟା ଜାଣିଛି।
ତେଣୁ ଚାଲ ଆଜି ଆମେ ସେଇ ସମ୍ପର୍କରେ କିଛି କଥାବାର୍ତ୍ତା କରିବା।
ଠିକ୍ ଅଛି।
ତ ସାଙ୍ଗ ଗତକାଲି ରାତିରେ ମୁଁ ଏକ ଅ ଅ ଭିଡିଓ ଦେଖୁଥିଲି ସେଠାରେ ଭାରତର ସବୁଠାରୁ ରହସ୍ୟମୟ ମ ମନ୍ଦିର ବିଷୟରେ କୁହାଯାଉଥିଲା ସବୁଠାରୁ ବେଶୀ ମୋର ଧ୍ୟାନ ଆକର୍ଷଣ କଲେ ପଦ୍ମନାଭ ସ୍ଵାମୀ ମନ୍ଦିର କେହି କହୁଥିଲେ ସେଠାରେ ଏମିତି ଗୋଟିଏ କକ୍ଷ ଅଛି ଯା ଯାହାକୁ ଆଜି ପର୍ଯ୍ୟନ୍ତ କେହି ଖୋଲି ପାରନ୍ତି ନାହିଁ ଆ କେହି କହୁଥିଲେ ସେଠାରେ ଅପାର ଧନ ରାଶି ଲୁଚିଛି ପୁଣି କେହି କହୁଥିଲେ ସେହି ଦ୍ୱାର ଖୋଲିଲେ ଅଶୁଭ ଘଟି ପାରେ। ସତରେ ଏଇ ମନ୍ଦିରରେ ଏତେ ବଡ ରହସ୍ୟ ଅଛି କି?
ସାଙ୍ଗ ଏହି ମନ୍ଦିରର ନାମ ଶୁଣିଲେ ଆଜି ମଧ୍ୟ ଅନେକ ଲୋକଙ୍କ ମନରେ କୌତୁହଳ ଜା ଜାଗି ଉଠେ କେରଳର ତିରୁବନନ୍ତପୁରମ୍ ରେ ଥିବା ଏହି ପ୍ରାଚୀନ ମନ୍ଦିର ଭଗବାନ ବିଷ୍ଣୁ ଙ୍କୁ ସମର୍ପିତ ଇତିହାସ ଆସ୍ଥା ଓ ରହସ୍ୟ ତିନୋଟି ଏଠାରେ ଏ ଏ ଏକାଠି ମିଶିଛି ସେଥିପାଇଁ ଏହାକୁ କେବଳ ଏକ ମନ୍ଦିର ନୁ ସ୍ୱୟମଂ ବରଂ ମଧ୍ୟ ଗୋଟେ ବୋଲି
ମୁଁ ଗୋଟିଏ କଥା ବୁଝି ପାରୁନି ଗୋ ହଁ ହାଲୋ।
ହଁ ସୁଭା ଯାଉଛି କୁହ ହଁ ହଁ।
ମୁଁ ଗୋଟିଏ କଥା ବୁଝି ପାରୁନି ଗୋଟିଏ ମନ୍ଦିର ଭିତରେ ଏମିତି କଣ ଥାଇପାରେ ଯାହାକୁ କୁ ନେଇ ଦୁନିଆରେ ଏତେ ଚର୍ଚ୍ଚା ମନ୍ଦିରରେ ତ ସାଧାରଣତଃ ଭଗବାନଙ୍କ ମୂର୍ତ୍ତି ପୂଜା ଓ ଭକ୍ତ ମାନେ ଥାଆନ୍ତି ତାହେଲେ ଏହି ମନ୍ଦିରକୁ ନେଇ ଏତେ ଭୟ ଏ ଏତେ ଉତ୍ସକତା ଓ ଏତେ କାହାଣୀ କଣ ପାଇଁ?
କାରଣ ଏହି ମନ୍ଦିରର ତଳେ ଅନେକ ପ୍ରାଚୀନ ଭଣ୍ଡାର କକ୍ଷ ଅଛି ବହୁ ବର୍ଷ ଧରି ସେଗୁ ସେଗୁଡିକ ବନ୍ଦ ଥିଲା ପରେ ଆଇନଗତ ପ୍ରକ୍ରିୟା ପରେ କିଛି କକ୍ଷ ଖୋଲ ଗଲା ସେଠାରୁ ଯାହା ବାହାରି ଲା ତାହା ଦେଖି ସମଗ୍ର ବିଶେଷ ବିଶ୍ୱ ଆଶ୍ଚର୍ଯ୍ୟ ହେଇଗଲେ ସୁନାର ମୁ ଦ୍ରା ହୀରା ଖଞ୍ଚିତ ଅଳଙ୍କାର ସୁନାର ମୂର୍ତ୍ତି ପ୍ରାଚୀନ ରତ୍ନ ଏତେ ବିପୁଳ ଧନ ମିଳି ଥିଲା ଯେ ଏହାକୁ ବିଶ୍ୱର ସବୁଠାରୁ ଧନୀ ମନ୍ଦିରମାନଙ୍କ ମଧ୍ୟରେ ଗଣାଯାଇଥିଲା।
ସ ସେତିକି ତାହେଲେ ସେହି ଧନ ହିଁ ରହସ୍ୟ ଥିଲା?
ହଁ। ନାଁ ଅସଲ ରହସ୍ୟ ସେଠାରୁ ଆରମ୍ଭ ହେଲା ସମସ୍ତ କକ୍ଷ ଖୋଲା ଯାଇନଥିଲା ଗୋଟିଏ କ କକ୍ଷ ଥିଲା ଯାହାକୁ ଲୋକମାନେ ଭଲଟ୍ ବି ବୋଲି କହନ୍ତି ଏହି କକ୍ଷକୁ ନେଇ ସବୁଠାରୁ ଅ ଅଧେକେ ଅଧିକ ରହସ୍ୟ ରହିଛି ଲୋକ ବିଶ୍ୱାସ ଅନୁସାରେ ଏହାର ଦ୍ଵାର ସା ସାଧାରଣ ତାଲାରେ ବନ୍ଦ ନୁହେଁ ଦ୍ୱାରରେ ସର୍ପର ଚିହ୍ନ ଖୋଦା ଅଛି ଏବଂ କେହି କେହି ବିଶ୍ୱାସ କର ନ୍ତି ଯେ ଏହାକୁ କେବଳ ବିଶେଷ୍ ମନ୍ତ୍ରରେ ଖୋଲା ଯାଇପାରେ ଏହା ଏକ ଲୋକ ବିଶେଷ୍ ଏହାର ଐତିହାସିକ ପ୍ରମାଣିତ ନାହିଁ।
ଏହା ଶୁଣି ମୋ ଦେହରେ କଣ୍ଟା ଦେଉଛି ମାନେ ଗୋଟିଏ ଦଵାର ଅଛି ଯାହାକୁ ନେଇ ଏ ଏତେ ବର୍ଷ ଧରି ରହସ୍ୟ ଚାଲି ଆସୁଛି କିନ୍ତୁ କେହି ତ ନିଶ୍ଚୟ ଚେଷ୍ଟା କରିଥିବେ ତାହାକୁ ଖୋଲିବା ପାଇଁ।
ହଁ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସି କିନ୍ତୁ ସେହି କାହାଣୀ ଏତେ ସହଜ ନୁହେଁ କେହି କଣ କହନ୍ତି ଏଇ କକ୍ଷ ଖୋଲିବା ଉଚିତ ନୁହେଁ କେହି କହନ୍ତି ଇତିହାସକୁ ଜାଣିବା ପାଇଁ ଏହା ଖ ଖୋଲିବା ଦରକାର ବିଜ୍ଞାନ ଗୋଟିଏ କଥା କହେ ଆସ୍ଥା ଆଉ ଗୋଟିଏ କଥା ଆଉ ସେଇ ଦୁଇଟିର ମ ମଧ୍ୟରେ ଲୁଚି ରହିଚି ଏହି ରହସ୍ୟ।
ସାଙ୍ଗ ଯେତେ ଶୁଣୁଚି ସେତେ ଲାଗୁଚି ଯେପରି ଆମେ କୌଣସି ଅ ସେ ସିନେମାର କାହାଣୀ ଶୁଣୁଛୁ କିନ୍ତୁ ଏହା ତ ସତରେ ଥିବା ଏକ ମନ୍ଦିର, ଏବେ ମୋର ଗୋଟିଏ ପ୍ରଶ୍ନ ଯଦି ସେହି କକ୍ଷ ଆଜି ପର୍ଯ୍ୟନ୍ତ ବନ୍ଦ ତେବେ ଭିତରେ କଣ ଅ ଅଛି ବୋଲି ଲୋକମାନେ କିପରି ଲୋକମାନେ କିପରି ଏତେ କାହାଣୀ କହିଛନ୍ତି।
ସେଇଟା ହିଁ ଏହି ରହସ୍ୟର ସବୁଠାରୁ ବଡ ଆକର୍ଷଣ କେହି କହନ୍ତି ସେଠାରେ ଆଉ ବଡ ଧନ ରା ଅଛି କେହି କହନ୍ତି ପ୍ରାଚୀନ ରାଜା ମାନଙ୍କ ଗୁପ୍ତ ସମ୍ପଦ ଅଛି, ଆଉ କେହି ଏମିତି ମଧ୍ୟ ବିଶ୍ୱାସ କରନ୍ତି ଯେ ଏ ସେହି କକ୍ଷକୁ ଖୋଲିବା ଅଶୁଭ ହୋଇପାରେ କିନ୍ତୁ ଏଗୁଡିକ ଲୋକ ବିଶେଷ ପ୍ରମାଣିତ ଇତିହାସ ନୁହେଁ ସେଥିପାଇଁ ଆମେ ରହସ୍ୟକୁ ଉପଭୋଗ କରିବା କିନ୍ତୁ ଗୁଜବକୁ ସତ ବୋଲି ଧରି ନେବା ଠିକ୍ ନୁହେଁ।
ବୁଝିଗଲି ମାନେ ଆମକୁ ରହସ୍ୟ କୁ ନେଇ ଉତ୍ସୁକ ହେବା ଉଚିତ, କିନ୍ତୁ ପ୍ରମାଣ ବିନା କୌଣସି କଥାକୁ ସତ ବୋଲି ମାନିବା ଉଚିତ ନୁହେଁ, ତଥାପି ମୋର ମନ କହୁଛି ସେହି ବନ୍ଦ ଦ୍ଵାରା ପଛରେ ନିଶ୍ଚ ନିଶ୍ଚୟ କୌଣସି ବଡ ଇତିହାସ ଅଛି।
ହୋଇପାରେ ଆଉ ହୋଇ ବି ନପାରେ କିନ୍ତୁ ଆସ ମୁଁ ତୁମକୁ ସେଇ ବନ୍ଦ କକ୍ଷକୁ ନେଇ କେଉଁ କେଉଁ କାହାଣୀ ପ୍ରଚଳିତ ଅଛି ଲୋକମାନେ କାହିଁକି ଏହାକୁ ଭୟ କରନ୍ତି ଏବଂ ଏହି ରହସ୍ୟପଚର ବାସ୍ତବ। କଣ ଜଣା ଯାଇଛି ସେଇ ବିଷୟରେ କହିବି।
ଠିକ ଅଛି ତ ମୋ ମୁଁ ଏବେ କହିବାକୁ ଚାହୁଁଚି, ଗତକାଲି ତମେ ଯେତେବେଳେ ସେଇ ରହସ୍ୟମୟ ଭଲ୍ଟ ବି ବିଷୟରେ କହୁଥିଲ। ସେତେବେଳକୁ ମୋ ମନରେ ଗୋଟିଏ କଥା ଯଦି ଅନ୍ୟ ସବୁ କକ୍ଷ ଖୋଲ ଗଲା ତାହେଲେ କେବଳ ସେହି ଗୋଟିଏ କକ୍ଷକୁ ନେଇ ଏତେ ରହସ୍ୟ କଣ ପାଇଁ ସେଠାରେ ଏମିତି କଣ କଣ ଥାଇପାରେ ଯାହା ଯାହା ପାଇଁ ଆଜି ମଧ୍ୟ ଲୋକମାନେ ଏତେ ଚର୍ଚ୍ଚା କରନ୍ତି।
ହଁ। ସେହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଆସେ। କି ଯେତେବେଳେ ମନ୍ଦିରର କିଛି ଭଣ୍ଡାର କକ୍ଷା ଖୋଲ ଗଲା ସେଠାରୁ ଅମୂଲ୍ୟ ଧନ ରାଶି ମିଳିଲା। କିନ୍ତୁ ଭଲ୍ଟ ବି ଖୋଲା ଯାଇ ନଥିଲା ଏହାପରେ ଅନେକ କଳ୍ପନା କାହାଣୀ ଲୋକ ବିିଶୋସ ଜନ୍ମ ହେଲା। କେହି କହିଲେ ସେଠାରେ ଆଉ ବଡ ଧନ ଛି କେହି କହିଲେ ସେଟାରେ ପ୍ରାଚୀନ ଗୁପ୍ତ ରହସ ଅଛି କିନ୍ତୁ ସତ କଥା ହେଉଛି ଭିତରେ କଣ କଣ ଛ ବୋଲି ସାର୍ବଜନୀନ ଭାବେ କେହି ନିଶ୍ଚିତ ଭାବେ ଜାଣିନାହାନ୍ତି।
ମୁଁ ଇଣ୍ଟରନେଟ ରେ ପଢିଥିଲି ଯେ ସେହି ଦ୍ଵାରରେ ଦୁଇଟି ସପ ଚିହ୍ନ ଅଛି ଲୋକମାନେ କହନ୍ତି ଏହା ଏକ ସତର୍କ ସଂକେତ, ଏହା ତ କି ଲୋକ କଥା
ଦ୍ଵାରରେ ସର୍ପକୃତିର ଚିହ୍ନ ଥିବା କଥା ଉଲ୍ଲେଖ ହୁଏ, କିନ୍ତୁ ଏହା ଅଲୌକିକ ସତର୍କ ବାର୍ତ୍ତା ବୋଲି ଯାହା କୁହାଯାଏ, ତାହା ଲୋକ ବିଶ୍ୱାସ କେହି କହନ୍ତି ଏହି ଦ୍ୱାରକୁ କେବଳ ଏକ ପବିତ୍ର ମନ୍ତ୍ରରେ ଖୋଲାଯାଇପାରେ ଆଉ କେହି କହନ୍ତି ଏହା ମାତ୍ର ଏକ ପ୍ରାଚୀନ ସ୍ଥାପତ୍ୟ ପରମ୍ କରାର ଅଂଶ ଏହି ଦୁଇଟି କଥାକୁ ଅଲଗା କରି ବୁଝିବା ଦରକାର
ମତେ ଗୋଟେ କଥା ବୋହୁତ ଆଶ୍ଚର୍ଯ୍ୟ ଲାଗେ? ଆଜି ଯେତେବେଳେ ବିଜ୍ଞାନ ଏତେ ଆଗକୁ ବଢି ଯାଇଛି ତଥାପି ଗୋଟଏ ବନ୍ଦ କକ୍ଷକୁ ନେଇ ଏତେ ଅନିଶ୍ଚିତତା କଣ ପାଇଁ? ବିଜ୍ଞାନ କି ସବୁ କିଛି ତ ଉତ୍ତର ଦେଇପାରେ ନାହିଁ?
ବିଜ୍ଞାନ ବୋହୁତ କିଛି ବୁଝାଇ ପାରେ, କିନ୍ତୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ମିଳେ ନାହିଁ ଅନେକ ସମୟରେ ଧାର୍ମିକ ପରମ୍ପରା, ଆଇନଗତ ନିଷ୍ପତି, ଐତିହର ସୁରକ୍ଷା ଓ ଲୋକଙ୍କ ଆସ୍ତା ସବୁ କିିଛିକୁ ସମ୍ମାନ ଦେଇ ନିଷ୍ପତ୍ତି ନିଆଯାଏ, ସେଥିପାଇଁ ସବୁ କଥା କେବଳ ବି ଜ୍ଞାନରେ ନୁହେଁ, ସାମାଜିକ ଓ ଧାର୍ମିକ ପରିପ୍ରେକ୍ଷୀରେ ମଧ୍ୟ ଜଡ଼ିତ ଥାଏ।
ତାହେଲେ ଏହା କହିବା ଠିକ ହେବ କି? ଯେ ର ଏହି ରହସ୍ୟର ବଡ ଅଂଶ ମ ମଣିଷର କଳ୍ପନାରୁ ମଧ୍ୟ ସୃଷ୍ଟି ହୋଇଛି କାରଣ ଯେଉଁଠି ତଥ୍ୟ କମ୍ ଥାଏ ସେଠି କା କାହାଣୀ ବେଶୀ ଜନ୍ମ ନିଏ।
ଏକଦମ ଠିକ କହିଲ ଇତିହାସରେ ଏମିତି ଅନେକ ଘଟଣା ଅଛି ଯୋଉଠି ଅଳ୍ପ ତଥ୍ୟ ଆଉ ବହୁତ କଳ୍ପ ନା ମିଶି ରହସ୍ୟ ସୃଷ୍ଟି କରିଛି ପଦ୍ମନାଭ ସ୍ଵାମୀ ମନ୍ଦିରର ଭଲ୍ଟ ବି ମଧ୍ୟ ସେଇପରି ଗୋଟେ ଉଦାହରଣ ତେଣୁ ଆମେ ଯାହା ନିଶ୍ଚିତ ଜଣା ଯାଇଚି ତାହାକୁ ତଥ୍ୟ ଭାବେ ମାନିବା ଉ ଚିତ ଆଉ ଯାହା କେବଳ କାହାଣୀଟାକୁ କାହାଣୀ ଭାବେ ହିଁ ଦେଖିବା ଉଚିତ।
ମାନିବାକୁ ପଡିବ, ଏହି ରହସ୍ୟ ହିଁ ବୋଧହୁଏ ଏହି ମନ୍ଦିରକୁ ଏ ପ୍ରସିଦ୍ଧ କରିଛି ଯଦି ସବୁ କିଛି ଆଗରୁ ଜଣାଥାନ୍ତା, ତାହେଲେ ହୁଏତ ଲୋକମାନେ ଏତେ ଆଗ୍ରହ ଦେଖାନ୍ତି ନାହିଁ, ଅଜଣା ଜିନଷ ପ୍ରତି ମଣିଷର ଆକର୍ଷଣ ସବୁବେଳେ ଅଧିକ ଥାଏ।
ସେଇ କଥା ତ ସତ, କିନ୍ତୁ ଏହି କାହାଣୀର ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଅଂଶ ଏଜପ ବାକି ଅଛି ପରବର୍ତ୍ତୀ ଭା ମୁଁ ଏହାପରେ ତୁମକୁ କହିବି ଯେତେବେଳେ ଅ ଅନ୍ୟ ଭଣ୍ଡାର କକ୍ଷ ଗୁଡିକ ଖୋଲାଗଲା ସେଠାରୁ କେଉଁ କେଉଁ ଐତିହାସିକ ସମ୍ପଦ ମିଳିଲା। ସେଗୁଡ଼ିକର ମୂଲ୍ୟ କାହିଁକି ସମଗ୍ର ବିଶ ବିଶ୍ଵକୁ ଆଶ୍ଚର୍ଯ୍ୟଚକିତ କରିଦେଲା ଏବଂ କାହିଁକି ଏହି ମନ୍ଦିର ଆଜି ମଧ୍ୟ ଇତିହାସ ବିତ୍, ପ୍ରତ୍ନତତ୍ତ୍ୱ ବିତ୍ ଓ ସାଧାରଣ ଲୋକଙ୍କ ଆଲୋଚନା ତାର କେନ୍ଦ୍ରବନ୍ଦୁ ହୋଇ ରହି ଯାଇ
ଆରେ ବା ଏବେ ତ ମୋର ଉତ୍ସୁକତା ଆହୁରି ବଢିଗଲା। ମତେ ଲାଗୁଛି ଏଇ ମନ୍ଦିରର କାହାଣୀ କେବଳ ଧନର ନୁହେଁ ବରଂ ଇତିହାସ ଆସ୍ଥା ଓ ରହସ୍ୟରେ ଏକ ଅଦ୍ଭୁତ ମିଶ୍ରଣ ତେଣୁ ମୁଁ ଚାହୁଁଚି ତୁମେ ଏହି କାହାଣୀର ଉଁ। ଏବେ ଆରମ୍ଭ କରିବା ନା ଏବେ କିଛି କଥା ବୁଲାଇବା? ତେଣୁ ମୁଁ ଚାହୁଁଚି ତୁମେ ଯେତେବେଳେ ମତେ ଏହାର ପରବର୍ତ୍ତୀ ଭାଗ ଜଣାଇବ ସେତେବେଳେ ଅନ୍ୟ ଭଣ୍ଡାର କକ୍ଷ ଗୁଡିକ ଖୋଲାଗଲା କି ନାହିଁ, ସେଠାରୁ କେଉଁ କ ଐତିହାସିକ ସମ୍ପଦ ମିଳିଲା କି ନାହିଁ ଆଉ।
ସେଇ ଉପରେ ଯୋଉଟା କହିଲ।
ହଁ ମୁଁ ସେଇଟା ଭୁଲି ଗଲି ରୁହ।
ତ ସେଗୁଡିକର ମୂଲ୍ୟ କାହିଁକି ସମଗ୍ର ବିଶ୍ଵକୁ ଆଶ୍ଚର୍ଯ୍ୟ ଯକ ଚକିତ କରିଦେଲା। ଏବଂ।
ହଁ କାହିଁକି ଏହି ମନ୍ଦିର ଆଜି ମଧ୍ୟ ଇତିହାସ ବିତ୍, ପ୍ରତ୍ନତତ୍ତ୍ୱ ବିତ୍ ଓ ସାଧାରଣ ଲୋକଙ୍କ ଆଲୋ ଚନାର କେନ୍ଦ୍ରବିନ୍ଦୁ ହୋଇ ରହିଚି ମୁଁ ତାହା ବିଷୟରେ ତମକୁ ଜଣାଇବି।
ଠିକ ଅଛି, ମୁଁ ଏଇ ସମ୍ପର୍କରେ ଶୁଣିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଉତ୍ସୁକ ଅଛି। ତାହେଲେ ତୁମକୁ କଣ ଲାଗୁଛି ଯେ ଆଗକୁ କଣ ଘଟିବ?
ସେମି ସେଇଟା ତ ତମ ପାଇଁ ଅ ଆ
ଏକଛ ଏକ ଅଛବା କାହାଣୀ କରି ରଖିବାକୁ ଚାହୁଁଛ ଏଇ କଥା ତ।
ହଁ ହଁ।
ଠିକଅଛି ତାହେଲେ ସମୟ ପଦ୍ମନାଭ ସ୍ୱାମୀ ମନ୍ଦିରର ଆଉ ଏକ ଭାଗକୁ ଯିବା।
ତେ ଯିବା ହେଲେ ତା ପୂର୍ବରୁ ତୁମେ ଆଜି ଅ ବୀର ସୁରେନ୍ଦ୍ର ସାଏ, ପୃଥୀରାଜ ଚୌହାନ ପଦ୍ମନାଭ ଉମ୍ ମନ୍ଦିର ବିଷୟରେ ଏତେ ସବୁ କା ହାଣୀ ଶୁଣିଲ ତା ଭିତୁରୁ ତୁମକୁ କଣ ସବୁ ଶିକ୍ଷା ମିଳୁଛି?
ମତେ ଶିକ୍ଷା ମିଳିଛି ଇତିହାସ କେ ଇତିହାସକୁ କେବେ ମଧ୍ୟ ଅ ନିଚ୍ଚ ଆଖିରେ ନ ଦେଖି ତାକୁ ଗୁରୁତ୍ଵର ଭାବ ଦେବା ଉଚିତ ଯାହା ଘଟି ଯାଇଛି କେବଳ ତାହା ଘଟି ଯାଇନି ସେ ସମ୍ପର୍କରୁ ମଧ୍ୟ ଆମକୁ ବହୁତ ସାରା ଶିକ୍ଷା ମିଳୁଛି।
ଠିକ ଅଛି ଏବଂ ମୁଁ ଏହି ଏହି ଯୋଉ ଆମର ପଦ୍ମନାଭ ମନ୍ଦିରର ଶେଷ ଭାଗଟି ତୁମକୁ ଜଣେଇବା ପରେ ତୁମୁକୁ ଏହା ପଚାରିବି, ଏହି ଯୋଉ ତିନୋଟି କାହାଣୀ ମୁଁ ଆଜି ତମକୁ ଜଣେଇଲି। ସେଇ ତିନୋଟି କାହାଣୀ ମଧ୍ୟରେ ସବୁଠୁ ଅଧିକ କେଉଁଠି ତୁମକୁ ଭଲ ଲାଗିଲା?
ଠିକ୍ ଅଛି ମୁଁ ମଧ୍ୟ ପ୍ରସ୍ତୁତ ଅଛି।
ଆଚ୍ଛା କିଏ କଲ୍ କରିଥିଲା କଲ?
ମୁଁ କରିଥିଲି। ମୁଁ ଏବେ କାଟୁଛି।
ହୁଁ ହୁଁ।